ହଁ ହାଲୋ।
ହଁ କଣ କରୁ ତୁ?
କଣ କରିବା ଏଇ ବର୍ଷା ପାଗ ତ ଘରେ ଅଛୁ ଆଉ।
ଖାଇ ପିଇ ସାରିଲାଣି?
ହଁ ସକାଳ ଖାଇବାଟା ହେଇଯାଇଛି ଗାଧୁଡେ ଖାଇନୁ ରୁରୋଷେଇ ସରିଲାଣି।
ଓହୋ।
ତମର?
ନା ଆମର ପୁଅ ଖାଉଛି ତା ବାପା ଗାଧୋଇ ନାହାନ୍ତି।
ହୁଁ। ଆଛା। ସମସ୍ତେ ଏକା ସାଙ୍ଗରେ ପଳେଇଆସିବେ ଦେଇଦଉୁ ବଢିକିନା ଖାଇଦେବେ ଟେନସନ ଯିବ, ହଁ ଜଣ ଜଣ କିଆ ଆସୁଥିବେ ଯେ ରାଗ ଲଗ ଥରେ ଯାଏ ତାଙ୍କ ଥରେ ଯାଅ ଶହେତର ଗଟେ
ମୁ ଉପଥରେ ହେଲେ ଖାଇଲା ତା ବାପା ସେଇନାହାନ୍ତି ମୁଁ ଯାଉଛୁ ପୁ ଖାଇସଣି ଖାଇଦେବ ଦେବୀ ଦେଖିଆ ତା ପରେ ଏ ମେସିନ୍ ଟା ବନ୍ଦ କରିଦେ। ଆଉଁ, ହଁ, ହଁ, ହଁ ଆଉ ପସେଇଦିଅ, ଦଶ କୋଡିଏ କେଜି ଖଣ୍ଡେ ପସେଇଦିଅ। ଆଉ।
କନ ଖାଇନ?
ନା ଖାଇନି, ଏ ବର୍ଷା ଟା ହଉଥିଲା ମାଛ ଟା, ମାଛ ଆଣିଲେ ଡେରିରେ। ମାଛ କନି, ତା'ପରେ ମୋ ପୁଅ କହିଲା ମୁଁ ମୋ ଯା ଦେଲା ଚିକେନେ ସେତାର ଚିକେନେ ଖାଇଲା। ହୁଁ।
ଏ ମାଛଟା କଲାଳକୁ ତ ଲେଟ୍ ହବ। ତାକୁ ଆଣେ ଧୋ ତାକୁ ପୁଣି ଛାଁଙ୍କେ ତାପ୍ ମୁଁ, ମସଲା ଗ୍ରାଇଣ୍ଡିଙ୍ଗ୍ କରିକି କର। ଚିକେନ୍ ତା, ହୁଁ।
ସେ କହିଲା ମୁଁ ଚିକେନେ ଖାଇବି।
ହୁଁ। ଚିକେନ୍ ତା ସହଜ। ଆଣିବୁ ମସଲା କଲୁ କରିଦବୁ, ମାଛକୁ ଧୋ ତାକୁ ଛାଁ କେ।
ଗରମ, ଗରମନେ ଝାଳୁଆ ଗନ୍ଧେଇଯିମୁଁ।
ହୁଁ, ହୁଁ, ହୁଁ।
ଖାଇସାଇନେ ଲୁଗାଟାକୁ ବଦଳେଇବୁ।
ହଁ, ଝାଳ ମାଳ ହେଇଥିବ ହେରା, ଭଲ ଲାଗିବନି ଜମା।
ହୁଁ।
ଅଁ। ସେ ପୁଆ ଯାଇଛନି।
ଆରେ, ଏତେ ଝାଳ ବହୁଛି। ରୋଷେଇ ଗ୍ୟାସ୍ ପାରେ ରୋଷେଇ କଲାଳୁ ପୁରା ଝାଳ, କାହିଁରେ କଣ?
ହୁଁ, ତାଙ୍କ ବାବା କୁଆଡେ ପଳେଇଚନ୍ତି କି?
ଆଁ।
ତାଙ୍କ ବାବା କୁଆଡ଼େ ପଳେଇଚନ୍ତି କି ଗାଧେଇ ନାହାଁନ୍ତି?
ଅଛନ୍ତି ବା।
ଅ ହଁ।
ବର୍ଷା ହଉଛି, ଯିବେ କୁଆଡେ ଅଛନି। ଏବେ ଏବେ ଚୁଡା ଖାଇଥିଲେ। ସେ ସେତାଇଁ ଶୁଣନାହାନ୍
ହୁଁ, ହୁଁ, ଆଉ ସେ ବି ଭୋକ ଲାଗିବନି ଆଉ ହୁଁ।
ବିଲ ଆଡ଼େ ପଳେଇଥିଲେ, ଟିକେ କେ ଚୁଡା ଖାଇଥିଲେ।
ଆ ତଳା ହେଇଗଲାଣି ନା କଣ?
ଆଁ।
ତଳାରା ହେଇଗଲା।
ଉ ନା, ନା, ତଳା ଟା ଦେଖିବେନା, ଭୋର୍ ଭୋର୍ ଦେଖନ୍ତି।
ହୁଁ।
ଏବେ କାଲ୍
ହୁଁ। ବିଲ ଭାଡି କାମ ହେଲେ ତ, ତାଙ୍କୁ ଦେଖିତେ ପାଇବନି?
ଉଁ।
ଅଁ, ବିଲକୁ ନଗଲେ ନହବ।
ଆଉ, ପଇସା ଖଟେଇବେ ଏତେ, ଯେ ନ ଯିବେ ଗୋରୁ ଫୋରୁ ଫସିକି ଘାଣ୍ଟି ଚକଟି ଦେବେ।
ହଁ, ବା ନଷ୍ଟ ହେଇଯିବ ସବୁ।
ଚାଷ କଲେ ଲାଜ କଣ? ଚାଷଟା ମୋତେ ଭ ମତେ ଭସ ଖୁସି ଲାଗେ ଚାଷ କରିଥିଲେ। ବାଡିରେ ଧାନ ଫାନ ଥିବ, ମତେ ଭାରି ଭଲ ଲାଗେ।
ହୁଁ।
ହଁ।
ନା ଖାଲି ମାଛ ହେଇଛି ଆଉ କିଛି କରିନ?
ହୁଁ।
ଖାଲି ମାଛ ହେଇଛି ତ ନା ଆଉକିଛି
ନା ମାଛ ଡାଲି ଭଜା ଭଜା କାଟିଦେଇଛି ଆଉ କଲିନି।
ହଁ ହଁ।
ପୁଅ ତାର ଖାଇଲାନି ଚିକେନ ଖାଇଲା ସେ ତାର ଚିକେନ ପଖାଳ ଖାଇଲା ଆମର ପଖାଳ ନଥିଲା ଯା ଠୁ ଆଣିନ ପଖାଳଟା ତାଙ୍କ ଭାତ ତାଙ୍କ ତରକାରୀ ଖାଇଲା। ଓ ହ ଆମେ ଭାତ ମାଛ ଡାଲି ଖାଇଦବୁ ଆଉ
ହଁ। ହଁ ଆମର ସେଇ ଚୁନା ମାଛ ଆଣିଥିଲେ ସେଇରା କରାହେଇଛି ଆଉ ପୋଇ ପୋଇରାଇତା ହେରିକା କରିଛି।
ହୁଁ ହୁ ଆମର ପୋଇ ଖାଉନା କେହି ବାପ ମା ଛୁଆ କେହି ଖାଉନା।
ହଁ ଖାଅ ପୋଇଟା ଭଲ ଲାଗେନା କି?
ନା।
ହୁଁ ହୁଁ।
କଖାରୁ ପୋଇ
ହୁଁ।
ଆଉ କଣ ବୋଇତାଳୁ ଡଙ୍କ।
ହୁଁ ବାରଟାରେ କଣ ଲଗେଇଛ ନା ଲଗେଇନ?
ଆମର କିଛି ଲଗାଉନା
ଲଗେଇ ଦିଅନ୍ତନା ଯାହାହଲେ ଦେଇ ବାଇଗଣ ଫାଇଗଣ କି କଣ?
ନା ଆମର କିଏ ଲଗଉଛି? ଏଇ ବର୍ଷ ଲଗେଇଥିଲେ ଏଇ ବର୍ଷ ଲଗେଇଥିଲେ ଭେଣ୍ଡି ମ କା ବାଇଗଣ ସବୁ କରିଥିଲେ।
ହୁଁ। କଣ ଦେହ ଭଲ ନାଇନା କଣ?
ନା ନା ଦେହ ଭଲ ଅଛି।
କାଶ କୁନ ଥଣ୍ଡା ଫଣ୍ଡା ହେଇଯାଇଥିବ।
ନା ନା ନା ଏଟା ବେଳେ ବେଳେ ଟିକେ ତାଳୁକୁ ଉଠିଲା ଭଳିଆ ଲାଗେ ନାଇଁ।
ହୁଁ ହୁଁ।
ନା ମାନେ ଏଭଳିଆ ପାଗ ଦଉଛି ନା ଦି ତିନି ଦିନ ହେଲାଣି କାଳେ ଥଣ୍ଡା ଫଣ୍ଡା ହେଇଯାଇଥିବ।
କରିନି।
ହୁଁ।
ବହୁତ ଆଡେ ବହୁତ ପାଣି ମତେ ହୁଁ।
ଆ ସେଇ ସେଇଥିପାଇଁ ହୁଏନେ ଏତେ ପାଣି ହଉଚ ତ ଦେହରେ ତମ ଯାଉଚି। ପାଣି। ଓହୋ ଏଇଠି ରହିଛି କଥା ମେନେ ହୁଁ ହୁଁ।
ଅ ଘିଅରା ଖାଲି ପିଇ ଦିଏ।
ହୁଁ ମତେ ଘିଅ ଲାଗେନି ଉଁ ହୁଁ।
ହଁ ମୁଁ ଘିଅ ପିଇ ଦେମି।
ହୁଁ।
ଆହୂରି ବସି ଯାଇଥାଏ ଘିଅ ଟା ମତେ ଆହୁରି ଭଲ ଲାଗେ।
ଘିଅ ଟା କିନ୍ତୁ ଭଲ ଦେହ ପାଇଁ।
ବସି ଯାଇଥିବା ଘିଅକୁ ଚାମଚରେ ଆଣି ଖାଇବାକୁ ମତେ ଭରି ବଢ଼ିଆ ଲାଗେ।
ହୁଁ ହୁଁ। ମୋ ଭଉଣୀ ଯଉ ଅଛି ଜଣେ ମଝିଆ ଭଉଣୀ ସେ କେବଳ ଘିଅ ଲଗେଇ ଭାତ ଖାଇଦବ।
ମୁଁ ତ ଯଦି ଗରମ ଭାତରେ ଘିଅ ପଡିଚି ଦରକାର ନାଇଁ। କ୍ଷୀର ଘିଅ
ହୁଁ ହୁଁ।
ମାଛ ମାଂସ ଟିକେ ପଛେ କରିବି କ୍ଷୀର ଘିଅ ଦେଇକି ଆଗ କରିଦେମି।
ଗାଈ ରଖୁଚ?
ମୋର ବା ଗାଈ ହେବେନି। ମୋ ରାଶି ରେ ଗାଈ ହେବେନି।
ହଁ।
ନା ଆମର ବାହାରଳକୁ ତିନିଟା ମାନେ ଝିଅ ବେଳଠୁ ତିନି ଥର ତିନିଟା ଛଡା ମୋ ନାରେ କଲେ ସବୁ ମରିଗଲେ। ମତେ ଆଉ ଦେଲେନି ଗାଈ, ଛେଳି କୁକୁଡ଼ା ମୋର ଅଛି ନାଇ।
ହୁଁ ହୁଁ ହୁଁ।
ମୋ ପାଖରେ ଗୋଟେ ଖାସି ବଳିଲା ମୋ ବୋଉ ଏଟା ବିକିକି ତାକୁ ପଇସା ଦେଇଦେମି ମୋ ପାଖରେ ଚାରି ଦିନ ପରେ ତାପରେ ପିକ ଅପ୍ ଚଢ଼ିଗଲା।
ଏ ମା।
ରାସ୍ତା ଉପରେ ଯାଉଥିଲା ପିକଅପ୍ ଚଢ଼ି ଗଲା। ସେଇଟା ମାଂସ ଟା ବି ବିକି ଦେଇକି ମତେ ସେ ପଇସା ଦେଇ ଦେଲେ ସେତେଳେ କମ ପଇସା ବାରଶହ ନା ଚଉଦଶହ ଟଙ୍କା ମତେ ଦେଇଥିଲେ।
ହୁଁ।
ମୋର ହେଥିରେ କିଛି ନାହିଁ। କିଛି କିଛି ରହିବ ହଁ ମୋ ବୋଉ କହିଲା ତୋର ଛେଳି, କୁକୁଡ଼ା, ଗାଈ ଗୋରୁ ଦେଇ କିଛି ହେବେନି।
ହୁଁ ହୁଁ।
କୁକୁଡ଼ା ମୁଁ ତ ଖଏନି ଦେଶୀ କୁକୁଡ଼ା। ଏ କୁକୁଡା ଟା ତାକୁ ଦବା ତାହେଲେ ସେ ନେଇଯିବ ନିଶ୍ଚିତ। ସେଇଥିପାଇଁ ମତେ କିଛି ଦିଅନ୍ତିନୀ।
ଆଉ ତମ ରାଶିରେ ତ ହଉନି କଣ ଦେବେ ଆଉ ଖାଲି ଟା ହେଲେ ବଞ୍ଚୁ ନାଆନ୍ତି ତମ ନାଁ ଧ
ତିନିଟା ତିନିଟା ଛଡା ବା ଦି ଗୋଟେ ଛଡା ମରିଗଲା। ଆଉ ଦିଟା ଛଡା ରୋଗା ହେଇଗଲେ ଏ ଯେମିତି ଦେଲେନି।
ହୁଁ। ନା ଗାଈ ଟା ରଖିଲେ ଭଲ ମନ୍ଦ ନା କ୍ଷୀର ଫିର ଟିକିଏ
ହୁଁ ହୁଁ ତାପରେ ମତେ ଦଳ ନାହିଁ ମତେ ସମୟ ନାହିଁ ଗାଈ ଧନ୍ଧା କରିବାକୁ ବି
ଗାଇ ଧନ୍ଦା ବାବା କଣ ଏଇ
ନା ଗାଇଟା ରଖିବୁ ମାନେ ଧନ୍ଦା ନା ପୁର୍ବରୁ ଗାଇଟା ରଖିବ କେତେକୁଆଡେ ଆଉ ତୁ କୁଆଡେ ଆସୁଛୁ କିଛି ଟିପଣା ନାହିଁ।
ଆଉ ସେଇଟା ହିଁ ସତ କଥା ସେ ତ ତିନି ଜଣ ମଣିଷ କେତେବେଳେ କୁଆଡେ ଯାଇଥିବ ଘରେ
ବନ୍ଧୁ ବାନ୍ଧବ ଯୁଆଡେ ପାଉଛି ପଳଉଛି ତାପରେ ଗ୍ରୁପରେ ଅଛି ମୋ ଅ କେତେବେଳେ କୁଆଡେ ପଳଉଛି ଠିକ୍ ଠିକଣା ନାହିଁ।
ହଁ।
ଆ ବାରିପଟେ।
ହ ଏକୁଟିଆକୁ ଶାଶୁ ଶଶୁର ଥାଆନ୍ତେ ଆଉ କିଛି ନାହିଁ ସିଏ କରିଦେଇଥାନ୍ତେ।
ହୁଁ। ହଁ।
ମୋ ଝିଅ ହଁ ମାର ଦଉଛି।
କଥା ଶୁଣୁଛି ଆଉ
ହୁଁ ହୁଁ।
ହଁ।
ହୁଁ।
ତୋ ବୋଉ ଦେହ ଭଲ ଅଛି ନା?
ଆଜ୍ଞା।
ତମ ବୋଉ ଦେହ?
ମୋ ବୋଉ ନାହିଁ।
ହେଁ।
ନାହାନ୍ତି।
କେବେଠୁ ଗଲାଣି?
ହେଇଗଲାଣି ସାତ ବର୍ଷ।
ହେଲେ ମୁଁ କଣ ମୁଁ କେବେ ଶୁଣି ପାରିଲିନି ତାହାଲେ।
ହୁଁ କଣ୍ଟାକ୍ଟରେ ସିନା ରହିଲେ ସିନା ଜାଣିବ।
ତାପରେ ଆମର ସେଠାକାର ଉଠି ଆଉ ଗୋଟେ ଯାଗାକୁ ପଳେଇଆସିଲେନି ଯେ ସେଥିପାଇଁକା ଯାଇ ହଉନି।
ହଁ ସେ କେବେଠୁ ଗୟା ମରିଗଲାଣିନା। ଆଜ୍ଞା।
କଣ?
ଆଉ ହଁ।
ହୁଁ ସେ ପା କେବେଠୁ ମରିଗଲେଣି? ସେ କଣ ହଁ ଟିକେ ଟିକେ ପ
ବହୁତ ତ ଦେହ ଖରାପ ହୁଏ।
ହଁ ଦେହ ଖରାପ ସବୁବେଳେ ଦେଖୁନ କେମିତି ଦୁର୍ବଳିଆ ହେଇଯାଇଥିଲେ। ଏଇ ପିଲା ଛୁଆ ହବା ପରେ ପରେ, ହୁଁ।
ହୁଁ।
ସେ ହବାରୁ ତାପରେ ଭଲ ବି ଥିଲେ ସେ ଉଠି ବସି ପାରୁଥିଲେ ସେମିତି କିଛି ହେଇନଥିଲା ଏ ଜର ଦିନେ ହେଇଯାଇଥିଲା ମୁଣ୍ଡକୁ ଉଠିଗଲା ଜରଟା ହଠାତ କିନା ଗାଧୋଇକି ଆସିଥିଲେ ବସିଥିଲେ ଗଡି ପଇଲେ।
ହୁଁ। ତାଙ୍କୁ ଟେକି ଦେଲେ ସେ ଠିଆ ହେଇପଡିବେ ତାଙ୍କେ ନିଜେ ନିଜେ କାନ୍ଥ ଧରିକି ଚାଲନ୍ତି। ଏ ବେକଟା ଭାଙ୍ଗି ହେଇଯାଏ ନା ଅ ହୁଁ ଏତେ- ଭଲସେ ଚଲା ବୁଲା କରିପାରନ୍ତି ନି। କାନ୍ଥ ଧରି ଚାଲନ୍ତି ଟେକି ଦେଲେ ବୋ ଏଇ ପିଲା ଛୁଆ ଛୁଆ ହେଲା ପରେ ପରେ ମୁଁ ଦୁର୍ବଳିଆ ହେଇଗଲି ଭୋଉତୁ।
ହୁଁ, ଏଇ ଦି ଜଣଙ୍କ ଅପେକ୍ଷା ସେଇଟା ବେଶୀ ଦୁର୍ବଳିଆ।
ହଁ। ବେଶୀ ପିଲା ଛୁଆରା ଟେ ମରିଗଲା ପରେ ଆମେ ତିନି ଭଉଣୀ ଫୁଣି ହେଲୁ। ତା ପରେ ସେ ବେଶୀ ଟିକେ ଦୁର୍ବଳ ହେଇଗଲା, ହୁଁ, ଆଉ ଏତେ କିଛି କାମ ଧଂଦା କରିପାରେନି ଉ ଠି ବସି ପାଇଲାନି ବେକଟା ବି ତାର ଭାଙ୍ଗିହେଇରହିଲା ସବୁବେଳେ। ଏଇ ଭଳିଆ ହେଇଥିଲା। କଣ କରିବ ଆଉ ବାପାଙ୍କୁ ତ ଶୁଭେ ନେଇ ଜାଣିଚ ଜାଣିଥିବ ମୋ ବାପାଙ୍କ ବିଷୟରେ। ସେ ଟିକେ କାନକୁ ତାଙ୍କ ଶୁଭେନି। ଏଇ ଚାଷବାସ କରୁଚନ୍ତି, ଆଉ କଣ କରିବେ?
ଏକା ଅଛନ୍ତି ଘରେ?
ନାଇଁ ସାନ ଦାଦା ଆମ ସହିତ ଅଛନ୍ତି ନା ମିସ୍ ସିକିିନା ମଝିଆ ଦାଦା ଙ୍କର ଅଲଗା ଅଛନ୍ତି, ସ ସାନଦାଦା ଙ୍କ ମିସିକି ଅଛନ୍ତି। ହୁଁ। ସାନ ଖୁଡି ସିଏ ପୁଅ ଦିଆଙ୍କେ ସମସ୍ତେ ଅଛନ୍ତି। ନହଲେ ତ ସେ ହଇରାଣ ହେଇଯାଇଥାଏ ନା, ଏକୁଟିଆ ତାଙ୍କର ଆଉ ବୟସ ଅଛି ନା ସେ ରାନ୍ଧି ବାଢି ଖାଇବେ ନା କଣ?
ଝିଅ ମାନେ ସମାଳିଥାନ୍ତେ, ଆଉ କଣ କଥାନ୍ତେ।
ହୁଁ, ଆମ ଘରେ କଣ ଗୁରେ ଆସିକି ରହିଥାନ୍ତେ ନାଇଁ। ସେ ମାନେ ଅଛନି ଖୁଡି ଅଛନ୍ତି, ରାନ୍ଧି ବାଢି ଦଉଚନ୍ତି।
ତା ପରେ ଯିଏ ଯେତେ ଦେଲେ ବି ଯିଏ ଯେତେ ଦେଲେ ବିି ତାଙ୍କ ମନ ଟା ଟିକେ ଦୁଃଖ ହଉନଥିବ କି?
ହାଁ